ହାଲୋ ହାଲୋ
ହୁଁ କଣ କରୁଛୁ?
ଏ ବସିଥିଲି ଆଉ
ଆଉ ସବୁ ଭଲ?
ହଁ ଭଲ ସବୁ।
ମୁଁ ବସିଛି ଏଇଠି ଆଉ କଣ କରିବି।
ଆଉ ଗରମ କେମିତି ହଉଛି ତମ ଆଡେ?
ଗରମ ପ୍ରବଳ ହଉଛି ଆଉ। ଖରା ତ ଅଛି ପୁରା ପଇଁଚାଳିଶ ଡିଗ୍ରୀ ତାପମାତ୍ରା ହେଲାଣି ଆଉ ଖରା ତ ହବ। ଘରେ ବି ବସି ହଉନି ବିଜୁଳି ବାରମ୍ବାର ବାରମ୍ବାର ପାୱାର କଟ ହେଇକି କଟୁଛି। ଘରେ ବି ବସି ହେଉନି ବାରିଆଡ଼େ ଆସି ବୁଲିବା କଥା ଆଉ। ଆଉ ରଜ କେମିତି କଣ ସେପଟେ ହେଲା?
ରଜ ତ ଏ ବର୍ଷ ଖରା ହଉଥିଲା ହଉଥିଲା ଠିକ ରଜ ଦି ଦିନି ରଜରେ ଖରା ଠିକ୍ ଖରାବେଳେ ଖରା ଜୋରରେ ବାହାରକୁ ଟିକେ ବାହାର ହୁଏନି ପୁଣି ସନ୍ଧ୍ୟା ଏଳିଆ ବର୍ଷା ଦି ଦିନ ହେଲା ଦିନେ ଟିକେ ଭଲ ପାଗ ଦେଇଥିଲା। ଇଏ ସେଇ ଗୋଟେ ଦିନରେ ଯାହା ଯେମତି ବୁଲାବୁଲି ଟିକେ କରିଛୁ। ଭଲ କରିଥିଲେ କିନ୍ତୁ ଏବ ବର୍ଷ ଗାଁରେ ଟିକେ ମହୋତ୍ସବ ଭଲ ହ କରିଥିଲେ ଘର ସାଙ୍ଗ ସାଥି ସବୁ ଆସିଥିଲେ ବୁଲୁଥିଲୁ ସେଇ ବର୍ଷାରେ ଦି ଦିନ ଟିକେ ବୁଲି ହେଲାନି ଆଉ ଗୋଟେ ଦିନ ଯେମିତି ଯାହା ବୁଲିଥିଲୁ। ଗରମ ଯୋଗୁ ପିଠାପଣା ବି ଟିକେ ଅଳ୍ପ ବର୍ଷ ହେଇଛି ଏଇ ଗରମ ରେ କଣ ପିଠା ଖାଇବାକୁ ଇଚ୍ଛା ହବ। ତଥାପି ରଜ ଯେହେତୁ ଅଳ୍ପ ପିଠା ପଣା ହେଇଥିଲା ସେମିତି ପୋଡପିଠା। ଆଉ କାକରା ପିଠା ଏମିତି ମୁଆ ପିଠା ଏମତି ଅଳ୍ପ ଅଳ୍ପ ହେଇଥିଲା ସମସ୍ତେ ଖାଇଛୁ ଏମିତି ବୁଲାବୁଲି ଟିକେ କରି ଥିଲୁ ଆଉ ଗାଁ ପାଖ ଗାଁରେ ବି ଟିକେ ମହୋତ୍ସବ ଆଡେ ବୁଲାବୁଲି କରି ଯାଇଥିଲୁ। ଆଉ ସବୁ ମହୋତ୍ସବରେ ଉଁ ସବୁ ଛୁଆଙ୍କ ପାଇଁ ଖେଳ ସବୁ ରଖିଥିଲେ ପୁଚି ଦୋ ଆଉ ଉଁ ହୁଁ ମୁଜିକ ଚେୟାର ସମ୍ ସେଇଥିରେ ଭାଗ ନେଇଥିଲୁ ସବୁ ଖେଳିଥିଲୁ ମଜା ଲାଗିଥିଲା। ଆଉ ତମ ଆଡେ କେମିତି ରଜ ସବୁ ପାଳନ କରୁଥିଲ କୁଅ?
ହଁ ଆମର ତ ଏପଟେ ଭଲ ହୁଏ ଆମର ପ୍ରତି ଘରେ ଘରେ ନିଜ ନିଜ ବାଡିରେ ଯୋଉ ବଡ ବଡ ଗଛ ଅଛି ସମସ୍ତଙ୍କ ବାଡିରେ ଏଠି ଆମର ଦୋଳି ଲାଗେ। ଆଉ ବାଉଁଶ ଦୋଳି ଯୋଉ ପଟା ଦୋଳି କୁହନ୍ତି ଗାଁମାନଙ୍କରେ ତାକୁ ପଟା ଦୋଳି କୁହନ୍ତି। କଇଁଆ ଗଛରେ ପଟା ଦୋଳି ପଡେ। ଉଁ ତୋଟା ବି ଏପଟେ ବହୁତ ଗୋଟେ ଜଙ୍ଗଲ ଜାଗା ଟା ଯେହେତୁ ତୋଟା ଅଛି। ଆଉ ଜଙ୍ଗଲ ବି ପାଖ ଆମର ଗଛ ବି ଏପଟେ ପ୍ରବଳ ଅଛି। ସମସ୍ତଙ୍କ ବାଡିରେ ଏଠି ସମସ୍ତଙ୍କ ବାଡିରେ ଯାହାହଲେ ବି କିଛି ନା କିଛି ଗୋଟେ ଦୋଳି ପଡିଥିବ। ଆଉ ପୁରା ଏ ବର୍ଷ ତ ବନ୍ଧୁବାନ୍ଧବ ପୁରା ଘରେ ଭର୍ତ୍ତି ହେଇଗଲେ ଆମର ଆଉ। ଆଉ ତାଙ୍କମାନଙ୍କ ପାଇଁ ରୋଷେଇବାସ କରିଆ, ପିଠା କରିବା। ଏ ଯୋଉ ଗରାମ ହଉଛି, ଖରା ହଉଛି ଆଉ କମ ଅସୁବିଧା କି? ବାରମ୍ବାର ବିଜୁଳି କାଟକୁ ଇଆଡେ ଘରେ ବ ବନ୍ଦକରୁ ରୋଷେଇ ଅବଶ୍ୟ ଗୋଟେ ଦୃଷ୍ଟିରୁ ରଜଟା ବି ଭଲରେ ହେଇଛି। ବର୍ଷା ଟିକେ ହେଇଥିଲା ଅ କିଆ ବର୍ଷା ହେଇଥିଲା, ହେଇଯାଇଛି ଭଲ। ପିଠା ତମର କେମିତି କଣ ସେପଟେ କରୁଛ, ପୋଡ ପିଠା କେମିତି କରୁଛ ମତେ ଟିକେ କହିଲ?
ଆମ ଏପଟେ ପୋଡପିଠା, ପୋଡପିଠାରେ ଚୁନା ଗୁଡ଼ ପୋଡ ପିଠାରେ ଚୁନା, ଗୁଡ, ନଡିଆ, ଉଁ ଆଉ ସବୁ ଯୋଉ ପଡିବ ଗୁଜୁରାତି, ଏରା ସବୁ ଟିକେ ପଡିକି ଚୁନା କରାହେବ ତାକୁ ଅଁ ଗୁଡରେ ଗୋଳା ହେଇକି, ଯୋଉ ଏମତି ହୁଁ, ଟିକେ ଆଉଟିଲା ନେଖେ ହେଇକି ତାକୁ ତଳେ ରଡ ଆଉ ପତ୍ର ସବୁ ଦେଇକି, ଥୋଇକି ତାପରେ ଚୁଲିରେ ବସିକି ପୋଡା ଯାଏ। ଅ, ସେଇଟାତ ସକାଳୁକୁ ଉଠିକି ଖାଇଲା ବେଳକୁ ତାର ପୁରା, ଟେଷ୍ଟ ପୁରା ବଢିଆ। ଗୁଡ ପୋଡପିଠା ଅଛି, ଚିନି ପୋଡପିଠା ବି ଅଛି। ଚିନିରେ, ଚିନିଟା ହଉଚି ଚିନିରେ ଚିନିରେ ହବ। ଚିନି ଆଉ କ୍ଷୀର ପୋଡ ପିଠା ଯୋଟା, ଚିନି ଆଉ କ୍ଷୀର ପକେଇକି ହବ। ଆଉ ଗୁଡ଼ରେ ଯେଉଟା, ଗୁଡ଼ ଖାଲି ପଡ଼ିବ। ପାଣି ଦେଇକି ଯୋଉ ନଡ଼ିଆ ଫଡ଼ିଆ ପଡ଼ିକି ତ ହବ। ସେଇ ଦିଟା ଜାକ ପିଠା ବହୁତିବି ବଢିଆ ଲାଗେ। ଏ ବେଶୀ ଭଲ ଲାଗେ ହୁଁ କ୍ଷୀର ପୋଡ ପିଠାଟା ବି ଭଲ ଲାଗେ। ଗୁଡ ପୋଡ ପିଠାର ଅଲଗା, ଗୁଡଟା ଯେହେତୁ ପଡୁଛି ହେଟା କ୍ଷୀର ଆଉ ଚିନି ପଡୁଛି, ହେଟା ଗୋଟେ ଅଲଗା। ଉଁ ଏ ବର୍ଷ ତ ତମେ ଆସି ପାଇଲୁନି ରଜରେ। ଆର ବର୍ଷ ଆସିବ ମାନେ କେବେ ଗୋଟେ ଫାଣ୍ଟା ଛୁଟିଦିନିଆ ଦେଖିକି ଆସିବ ଯେ ଆମେ କରିଆ ଘରେ ପୋଡ଼ପିଠା ଆଁ ଖାଇବା ଆଉ।
ହଉ ଦେଖିବା, କେମିତି କଣ ଯିବା। ଆଉ ପାନ କେମିତି କଣ ସେପଟେ, ଆମର ତ ଗୋଟେ ପାନ ପୁରା ମଣ୍ଡପ ଥାଏ, ତୋଟାରେ ମଣ୍ଡପ ଥାଏ, ମଣ୍ଡପ ମାନଙ୍କରେ ସବୁ ବସିକି ପାନ ଭାଙ୍ଗନ୍ତି। ତମର ସେପଟେ ଅଛି ନା ନାଇଁ?
ରଜରେ ଯୋଉ ରଜ, ହଁ ଏପଟେ ବି ଅଛି। ଆମର ସବୁ ଦୋକାନତ ଗାଁରେ ଅଧିକାଂଶ ତ ଦୋକାନରେ ହଉଥିଲା। ଆଉ ରଜ ଯୋଉଠି ମହୋତ୍ସବଟା ଯୋଉଠି ଯେ କରାହଉଥିଲା, ହେଠି ବି ବହୁତ ହୁଁ ଲୋକ ମାନେ ଭାଙ୍ଗୁଥିଲେ। ଆଉ ଛକ ଛକ ମାନଙ୍କରେ, ଯୋଉଠିକି ଅଧିକ ଲୋକ ଯେମିତି ଖାଇବେ ସମସ୍ତେ ତାଙ୍କ ପାଖରେ ପହଞ୍ଚି ପାରୁଥିବ, ସେଠିବି ଇଁ ହଉଥିଲା। ଆଉ ରଜପାନ ତ ବହୁତ ବଢିଆ ଲାଗେ। ଆଉ ହଉ ତମର ଅଁ ଗଛ ଅଁ ବାରିରେ ଆମ୍ବ ଗଛ ଅଛି ନା?
ହଁ ଅଛି, ନାହିଁ କାହିଁକି ଅଛି, ଆମର ଏପଟେ ଉଁ ସେତେତ ଆମେ ଜାଣିନୁ, ଯାହା ଯେମିତି ଅଳ୍ପ ବହୁତ ଆମର ଏପଟେ ହୁଏ। ଆଉ ନୂଆ ଡ୍ରେସ ତ ସମସ୍ତଙ୍କ ପାଇଁ ଯାହାହେଲେବି କିଣା ଯିବ। ନହେଲେ ଆଉ ହଉଛି କି ସେଇଟା ତ ଆଗେ ଆଉ ସେପଟେ ପାନ ଗୋଟା କେତେ କଣ ନଉଚନ୍ତି, ଗୋଟେ ପାନକୁ କେତେ ଟଙ୍କା ନଉଚନ୍ତି?
ରଜପାନଟା ତ ପନ୍ଦର ଟଙ୍କା ନା କୋଡ଼ିଏ ଟଙ୍କା ନଉଚନ୍ତି। ରଜପାନ ଯୋଉଟା, ଯେଉଠି ସ୍ପେସିଆଲ୍ ଯୋଉଟା। ମୁଁ ଗୋଟେ ଖାଇଥିଲି କୋଡିଏ ଟଙ୍କା। ଆଉ ନଉଥିବେ ସେମିତିକି ଅଛିବି, ପାନରେ ବି ପାନ ଅଛି, ଯୋଉଥିରେ ଅଧିକ ବେଶୀ ଭଲ ମସଲା ଫସ ଲା ଦେଇ କରୁଛନ୍ତି ଆଁ ତିରିଶ ଟଙ୍କା ଏମିତି ବି ନଉଛନ୍ତି ଆଉ ଯୋଉରା ଟିକେ କମ ମସଲା ପକଉଥିବେ, ସେମିତି ତାର ଟିକେ ପଇସା ଟା ଟିକେ କମ ପନ୍ଦର ଟଙ୍କା ହଉ ହଁ ଉପରକୁ ରଜପାନ ଟା।
ଆଉ ବନ୍ଧୁବାନ୍ଧବ କିଏ କିଏ ସବୁ ଆସିଥିଲେ ଘରକୁ?
ରଜକୁ ଏ ବର୍ଷ ଆମର ଏତେ ଲୋକ ଆସିନଥିଲେ ଯେହେତୁ ଟିକେ ଖରା ଯୋଗୁ ଆଉ ଟିକେ ଆଉ କିଛି ସାଙ୍ଗ ବି ଆସିଥାନ୍ତେ। ବେଶୀ ଯେତିକି ଆସିଥାନ୍ତେ ଆସିପାରିଲେନି ତାଙ୍କ ଭିତରୁ ଚାରି ପାଞ୍ଚ ଜଣ ଆସିଥିଲେ ରଜ କରଥିଲୁ। ସେମିତି ଆଉ ଏଥର ଟିକେ ଅ କମ ଲୋକ ଟିକେ କମ ଜିନିଷ ଏ ବର୍ଷ ସେଠି ଅଧିକ ବର୍ଷା ହେଉନଥିଲା ଅଧିକ ଖରା ଗରମ ଯୋଗୁ ସମ ଅଧି ସମ ଲୋକଙ୍କର ଦେହ ବି ଟିକେ ଖରାପ ହେଇଯାଇଥିଲା। ଆଉ ସମସ୍ତେ ସମସ୍ତଙ୍କ କାମରେ ଟିକେ ବ୍ୟସ୍ତ ରହିବା ଇଏ ସେଥିପାଇଁ ଆସିନଥିଲେ କିନ୍ତୁ ଯାହା କରିକି ଏମିତି ଆଉ
ରଜ ସେପଟେ କେତେ ଦିନି କଣ ପାଳୁଛନ୍ତି ଆମର ତ ପୁରା ତିନି ଦିନି ରଜ ଏଠି ପାଳନ କରାଯାଉଛି। ତା ପରଦିନ ବଶୁମତୀ ସ୍ନାନ କରାଯାଉଛି ସକାଳୁ ପୁରା ଭୋରୁଉଠି ଶିଳ ଶିଳୁପୁଆ ଆଉ ସେଥିରେ କଜଳପାତି ସୋରିଷ ହଳଦୀ ହଳଦୀ ବଟ ଟା ସେ ସୋରିଷ ରେ ତିଆରି ହେଇଥିବ ପିଢା ଏମିତି ସବୁ ତମର ସେପଟେ କେମିତି କଣ ବସୁମତୀ ସ୍ନାନ କରୁଛନ୍ତି?
ହୁଁ ଆମ ଆଡେ ବି ସେମତି ରଜ ତିନି ଦିନି ଆଉ ହଳଦୀ ସ ହଳଦୀ ପାଣିରେ ପୂଜା ଭୋଗ ଦେଇକି ଧୂପ ଦୀପ ଦେଇକି ସବୁ ରଜ ବସୁମତୀ ସ୍ନାନ କରନ୍ତି। ସରିଯାଏ ବି ମୋ ମନ ଦୁଃଖ ହୁଏ ସମସ୍ତଙ୍କର ସ ବର୍ଷକୁ ଥରେ ରଜ ଟା ଆମର ପୁରା ଭଲ ପର୍ବଟେ ବଡ ପର୍ବଟେ ବି। ସମସ୍ତେ ଖୁସି ମଜା କରନ୍ତି ଘରେ ଛୁଟି ବି ଥାଏ ସବୁ ଛୁଆଙ୍କର ବାହାରେ ଲୋକ ଲୋକ ଯୋଉ ରହୁଛନ୍ତି ଛୁଟିରେ ଆସନ୍ତି ବୋହୁତ ମଜା ଥରେ ଯାଇଥିଲି ଯୋଉ ଦିନ ଟିକେ ମନ ଦୁଃଖ ହୁଏ କାରଣ ତାପରେ ପୁଣି ସମସ୍ତେ ପୁଣି ନିଜ ନିଜ କର୍ମକୁ ପଳାନ୍ତି। ଯିଏ ଯୋଉଠି ଚାକିରି କରନ୍ତୁ କି ପାଠ ପଢନ୍ତୁ ସେଠିକି ସବୁ ପଳାନ୍ତି। ଟିକେ ମନ ଦୁଃଖ ଲାଗେ କିନ୍ତୁ କରିବା କଣ ଯେହେତୁ ସବୁ ଆଡକୁ ଦେଖିବାକୁ ପଡିବ ପର୍ବପର୍ବାଣରେ ଏକାଠି ହେବା ପୁଣି ପର୍ବ ସଇଲେ ପୁଣି ପଳେଇବା।
ହଁ ସେମିତି ତ ଆମର ତ ସେମିତି ଆଉ ବନ୍ଧୁବାନ୍ଧବ ତ ଯାହାହେଲେ ବି ଆସିବେ। ଆଉ ବର୍ଷକୁ ଥରେ ଯେହେତୁ ପର୍ବଟା ଆଉ ଗରମ ହଉ କି ଯାହା ହଉଛି ହଉ କଥା ତ ମାନେ ବନ୍ଧୁବାନ୍ଧବ ତ ଯାହା ହେଲେ ବି ଆସିବେ ଆଉ ଆଉ କଣ ପିଠା କରିବାନି କି। ପିଠା ତ ହବ ଆଉ କାକେରା ହେଇଥିଲା ନା ନାଇଁ ଏ ବର୍ଷ।
ହୁଁ କାକେରା ହେଇଥିଲା ମୁଁଆ ପିଠା କାକେରା ଆଉ ପୋଡପିଠା ହେଇଥିଲା ଅଳ୍ପ ପିଠା ହେଇଥିଲା କାରଣ ଅଳ ଅଳ୍ପ ଲୋକ ଆସିଥିଲେ କେହି ଏତେ ପିଠା ଏ ବର୍ଷ ଟିକେ ଗରମ ଯୋଗକୁ ବେଶୀ ମନା କଲେ କରନା। ସେଇଥିାଇଁ ତିନି ପ୍ରକାର ହେଇଥିଲା ପିଠା ଉପରେ ତିନି ପ୍ରକାର ହେଇଥିଲା ଆଉ କାକେରା ଆଉ ପୋଡ଼ ପିଠା ଆଉ ମୁୂଆଁ ପିଠା ହେଇଥିଲା ଆଉ।
ଆଉ ଦେଖିକି ମୁଁ ତ ଯାହାହେଲେ ଯିବି ମୁଁ ଗଲେ ମୋ ସାଙ୍ଗମାନଙ୍କୁ ବି ନେଇକି ଯାଇଥିବି କିନ୍ତୁ ମୁଁ ଆଗୁଆ କହିଦଉଚି ମୁଁ ଗଲେ ସବୁ କଣ କଣ ପିଠା କରିଥିବ ମୋତେ ଟିକେ କହିଲ ଦେଖିଆ।
ତମେ ଆସିଲେ କହୁଛ ପୋଡ ପିଠା କରିବା ଖାଇବା ଆଉ ତମେ ସାଙ୍ଗ ମାନଙ୍କୁ ବି ଆଣିବ ଆସିବା ପୂର୍ବରୁ ମତେ ଟିକେ ଜଣେଇଦବ କାରଣ ଜିନିଷ ସବୁ ଆଣିକି ରଖିଥିବା ଆଉ ସେମାନେ ଆ ଚୁନା ଫୁନା କୁଟିକି ଗ୍ରାଇଣ୍ଡିଙ୍ଗ କରିକି ରଖିଥିବି ଆରିସା ପିଠା କରିବା। ତମେ ଘରେ ବି ଖାଇ ପାରିବ। ଏଠି ତ ଖାଇବା ଯେହେତୁ ସାଙ୍ଗ ସାଥୀ ଆସୁଛନ୍ତି। ବାହାରେ ବି ରହୁଛନ୍ତି। ସାଙ୍ଗ ସାଥୀ ଆ ଏଇ ଯୋଉ ମାନେ ଘର ତିଆରି ଜିନିଷ ବେଶି ଖାଇ ପାରୁନଥିବେ। ହୁଁ। ଘରେ ଯେମତି ସବୁ ହାତ ତିଆରି କିଣା, ଆଉ ହାତ ତିଆରି ଘର ଭିତରେ ଜିନିଷର ଟିକେ ହୁଁ। ସ୍ୱାଦ ଟିକେ ଅଲଗା। ତ ଆରିସା ପିଠା ଅଧିକ ଟିକେ ହେଇଥିବ। ସବୁ ସମସ୍ତଙ୍କୁ ଦି ଦିଟା ଦବା ଯେ, ସେମାନେ ଯେମିତି ନେଇକି ରଖିକି। ଘରେ ଅଧିକ ଦିନି ଖାଇ ପାରିବେ। ଆଉ ପୋଡ଼ ପିଠା କରିବା। କାକାର କରିବା। ତମକୁ ଆଉ ଯୋଉ ସବୁ ପିଠା ଭଲ ଲାଗେ କହିବ। ଯୋଉଟା କି କରି ପାରୁନାହାନ୍ତି। ଶିଖିି ନଥିବ କି କରି ପାରୁନଥିବ। ସେଇରା ମୁଁ କହି ଦେବି। ଘରେ ମୋ ବୋଉଙ୍କୁ ସିଏ କରି ଦେବେ। ମିଶିକି ଖାଇବା। କି ଆଉ ରହିବ। ବୁଲ୍ ରହିବ ଦି ତିନି ଦିନି। ଅଲଗା ଜାଗା ସବୁ ଆମ ଗାଁ ପାଖରେ ଯୋଉ ସବୁ ଭମ୍ ଭଲ ଭଲ ମନ୍ଦିର ଅଛି। କି ଦେଖିବା କିଛି। ଏ ଜାଗା ସୁନ୍ଦର ସୁନ୍ଦର ବି ଅଛି। ସିଆଡେ ସବୁ ସାଙ୍ଗ ହେଇକି ଯିବା। ବୁଲିବା। ହଁ ହଁ। ବୁଲିକି ସବୁ ପିଠା ପିଠା ଖାଇବା। ଦି ଦି ତିନି ଦିନ୍ ମ ଜା ମସ୍ତି କରିବା। ସବୁବେଳେ ତ କାମ, ଧନ୍ଦା, ଚାକିରି, ପାଠ ପଢ଼ାରେ ବ୍ୟସ୍ତ। ସମସ୍ତେ କିନ୍ତୁ, ମଝିରେ ମଝିରେ ସମସ୍ତଙ୍କ ସାଙ୍ଗରେ ଟିକେ ଟାଇମ୍ ବାହାର କରିକି ମିଶିବାକୁ ପଢ଼ିବ। ନ ମିିଶିଲେ ଫୁଣି ଏ ଆମର ବି ଅଛି ନା ଗୋଟେ? ହସ ଖୁସି କରିବା ପାଇଁ ସମୟ। ହଁ। ମଜା କରିବା ଆଉ।
ହଉ ମୁଁ ତ ଯିବି। କିନ୍ତୁ, ଆଉ ଗୋଟେ କଥା ମୁଁ ତମେ କରି ନଥିବ। ମୁଁ ଗଲେ। ମୁଁ ବି ସେଗୁଡ଼ା ଜାଣିନି। ମୁଁ ଶିଖିନି। ମୁଁ କେବେ କରିନି। ଉଁ ମୁଁ ଯୋଉ ଦିନ ଯିବି‌ ମୁଁ ଆମେ ତ ଯାଇଥିବୁ ସାଙ୍ଗ ସାଥୀ ହେଇକି ଯିବୁ। ଆଉ ତମେ ମୁଁ ଗଲେ ଆମେ ମିଶିକି କରିବା। ମତେ ମୁଁ ଖାଏ ଖାଇବାକୁ ପଡିବ। ତା ସାଙ୍ଗେରେ ମତେ ବି କିଛି ନୂଆ ଜିନିଷ ଶିଖିବାକୁ ପଡିବ। ଆଗୁଆ କରି ନଥିବ ମୁଁ ଗଲେ କରିବା।
ନିହାତି। କାରଣ ମୁଁ ତ କରିଦେଲେ ତମେ ଶିଖି ପାରିବନି। ମୁଁ ସବୁ ଜିନିଷ ଆଣିକି ର ଖି ଦେଇଥିବି ଆଗୁଆ। ତମେ ଆସିଲେ ଆମେ ମିଶିକି। ଏଁ କରିବା। ଶିଖିବା ସହିତ। ଜିନିଷଟା ଶିଖି ପାରିବା। ଖାଇ ପାରିବା। ସବୁ ମିଶିକି କରିବା ଆଉ।
ହଉ ଦେଖିଆ ଯଦି ଭଗବାନଙ୍କ ଦୟାରୁ ସେ ସୁଯୋଗ ମିଳେ। ତାହେଲେ ମୁଁ ନିଶ୍ଚିନ୍ତ ଯିବି। ଆଚ୍ଛା। ଏ କେତେ କିଲୋମିଟର ହବ କି ଏ ବାଟ ଟା କେ ରାସ୍ତା କେତେ କିଲୋମିଟର ଏଇଠୁ ହବ। ତଥାପି ପାଖାପାଖି ଗଲ ଯିବାକୁ ହେଲେ?
ବେଶୀ ନୁହେଁ। କୋଡିଏ କିଲୋମିଟର ଭିତରେ ରହିଯିବ। ଆସିବ ଭାରି ଆଉ। ବେଶୀ ବାଟ ନୁହେଁ। ଯୋଉ ଦିନ ଦେଖିବ ଟିକେ ଖରା କମ୍ ଥିବ। ସକାଳୁ ବାହାରିକି ପଳେଇ ଆସିବ। ଯେହେତୁ ଟିକେ ଖରା। ହୋଉଚି ଅଧିକ ହଉଚି। ଉଁ ଖରା ବେଳକୁ ତେ ମର୍ଣି ସଖାଳୁ ବାହାରିକି ପଳେଇ ଆସିବ। ଯେ ଉଁ। ପହଞ୍ଚି ଯିବ ସକାଳୁ ସକାଳୁ। ବେଶୀ ଖରା ବି ହବନି। କୋଡିଏ କିଲୋମିଟର ଲାଗିବ ଆଉ। ପଳେଇ ଆସିବ ଜଲ୍ଦି ଆଉ।
ହଉ। ହଉ ମୁଁ ଗଲେ ଜଣେଇବି ଆଉ ମୁଁ ରଖୁଛି।
ହଉ।